ହାଲୋ ହଁ। ଆଉ କଣ କାମ ଆଥିଲା ନା କଣ କଣ କରୁଥିଲ।
ନାହିଁ ତମ କଥା। କଥା ମନେ ପଡ଼ିଲା। ତ ମୁଁ କହିଲି ଆ କଲ କରିଦିଏ।
ଆଂ କୁହ।
କେମତି କେମିତି ଅଛ।
ହଁ ଭଲ ଅଛି ଆଉ ଏଇ ମୁଣ୍ଡ ଟିକେ ବିନ୍ଧୁଥିଲା ତ ଥଣ୍ଡା ହେଇଯାଇଛି।
ଖରା ଦିନେ ଥଣ୍ଡା ହେଇଯାଉଛି।
ଏଇ ପଖାଳ ଖାଇକି ଆସିବେ ଶୋଇପିଲାଠୁ ଥଣ୍ଡା ଆଉ।
ହୁଁୁ ମୁଁ ବି ପଖାଳ ଖାଇଏ ଦିଥର ଯାକ ବାକି କି ମତେ ଥଣ୍ଡା ହୁଏନି।
ଆରେ ଗରମ ଦିନ ନା ତମେୋଉ ଯୋଉ ଝାଳ ବୋହିରେ ମୁଁ ଏଠି ଯାଉଛି ଖାଉଛି ଏସିରେ ବସ ପଡୁଛି ଥଣ୍ଡା ଆଉ ଝାଳ କୋଉଠୁ ବହିିବ ସେ ଏଇଠୁ ଥଣ୍ଡା ବାହାରୁଛି।
ହଁ ଭଲ। ଆଉ ତମ ସ୍କୁଲ ଲାଇଫ ବିଷୟ ଟିକେ କୁହ।
ସ୍କୁଲାଇଣ ବିଷୟରେ କହିବି ମୁଁ ତ ଆଗରୁ ସରବିନ୍ଦ ସ୍କୁଲରେ ପାଠ ପଢ଼ୁଥିଲି ଛୋଟବେଳେୁ ଜ କରିଛି ଆଉ। ଯେଉଁ ନର୍ସରରୁ ମାନେ ଛୋଟା ବଡ଼ ଆମ ଘରେ ଆଉ ମୋ ଆଉ କେହି ନଥିଲେ ନା ମୋ ଛୋଟ ଭାଇ ବି ବଆ କି କେହି ନଥିଲେ କାଦିଆ। ମେକାଠିଆ ସେଠୁ ମାମା ଜଗିକି ବସିକି ଭଲ ପାଠ ପଢାନ୍ତି। ଭଲ ପାଠ ପଢ଼ନ୍ତି ସେଇଠୁ ଟିକେ ମାନେ ମୋର ମାନେ ବହୁତ ଭଲ ମାର୍କ ବି ଆସେ ଆଉ ବହୁତ ଭଲ ବି ମାନେ ପାଠ ପଢେ ଆଉ ସେଇଠି ମାନେ ଫଙ୍କସନ୍ ବି ହୁଏ। ଯୋଉ ଯେଉଁ ମା ଅପା ହରିକା ସବୁ ଫଙ୍କସନ୍ ନାଚ ଗୀତ ସବୁ ଶିଖାନ୍ତି ସେଇଜଣ ମାନେ ନାଚ ବି ହୁଏ। ଆ ସେଇଠୁ ଖେଳ ବି ହୁଏ ଆମର ଏଇଠି ଗୋଟେ ରିଲିକ୍ସ ଅଛି ଶ୍ରୀ ମାଙ୍କର ଜାଣିଥିବା ରିଲିକସ ଥିବ ଗୋଟେ ଶର ସ୍କୁରେ ରିଲିକ୍ସ ଅଛି ସେଠିିକିନା ମାନେ ମାଙ୍କ ପୂଜା ହଉ କି ମାଙ୍କ ଜନ୍ମ ଦିନ ହଉ ସେଠି ଯାଇକିନା ସବୁ ପିଲା ହେଇଠି ବସିଛନ୍ତି ଶ୍ରୀ ମାଙ୍କ ଶ୍ରୀ ଅରବିନ୍ଦ ବିଷଙ୍କର ବିଷୟରେ ଟିକେ କହନ୍ତି ସମସ୍ତେ ଶୁଣନ୍ତି ଆଉ ସେଇଠି ବସିଲେ ପୁରା ପୁରାପୁୀ ମାନେ ଶାନ୍ତି ଲାଗିବ ମାନେ ସେଇଠି ଆମେ ବସିକିନା ମାନେ ସବୁ ହେଇଠିକିନା ସବୁ ବସିନ୍ତି ମାନେ ମାଆଙ୍କୁ ପ୍ରାର୍ଥନା କରନ୍ତି ଆଉ ସେଠି ବାହାରେ ଗୋଟେ ବଡ଼ ଖେଳପଡ଼ିଆଟି ଅଛି ଯେ ସେଇଠି ଯାଇକ ଖେଳକୁଦ ଯାଇନା ସମସ୍ତେ କରୁ। ସେଠି ଆଉ ଏବେ ଏବେ ତ ଜାଣିଥିବ ହେଇଗଲାଣି ସ୍କୁଲ ଭିତରେ ମାନେ ପାର୍କ ପାର୍କ ସିଷ୍ଟମ୍ ଭଳିଆ ଦୋଡ଼ି ଲାଗିଗାଇଛି। ପିଲା ଖେଳଆକୁ ଦେଖଲା ବଳୁ ହଁ ଆଉ ଏମିତି ସବୁ ଛୋଟବେେଳ ଚାଲିଲ ଆମେ ଛୋଟବେେଳ ଜାଣିଛ ମାନେ ଯୋଉ ଆମର ସ୍କୁଲ ଆଗରେ ଗୋଟେ ଗଛଟେ ଅଛି। ସ୍କୁଲ ଭିତରେ କିନ୍ତୁ କ୍ଲାସ୍ ତୁ ଆଗରେ ଗୋ ଗଛଟେ ଆଛା ହେଲା ଧଳା ପିଙ୍କ୍ ଯୋଉ ପେଁ କାଳି ଗୋଟେ ଫୁଲ ଅଛି, ସେଇଟା ବର୍ଷା ହେଉଥିବ ଆମେ ସ୍କୁଲ ଛୁଟି ହେବ ଠିକ୍ ସ୍କୁଲ୍ ଲାଷ୍ଟ, ଲାଷ୍ଟ କ୍ଲାସଟା ଥିବ ମାନେ ଶେଷ କ୍ଲାସଟା ସେଇଠୁ ମାନେ ସ୍କୁଲ୍ ବେଲ୍ ବାଜିବ ଯେଉଁ ଛୁଟି ହେବ ମାନେ ବର୍ଷା ଦିନ ବର୍ଷା ପୁରା କଳାହାଣ୍ଡିଆ କରିକି ଆସିବ, ଆଉ ସାର୍ କହିବେ ଆଉ ଯାଅନି, ଏଇନା ଯାଅନି ମାନେ ବର୍ଷା ଛାଡୁ ତମ ବାପା ମା ଆସିବେ ଯେ ତମକୁ ନେବେ ନହେଲେ ତମେ ଏଇଠି ଥାଆ, ଆମେ ଯୋଉ ସ୍କୁଲ ପିଅନ ହାତରେ ନେଇକି ତମକୁ ଘରେ ନେଇକି ଛାଡିଦବୁ ଆଉ। ଦେଖିଲା ବେଳକୁ ମାନେ ଯୋଉ ସେଇଠି ଯୋଉ ବର୍ଷା ହବ ସମସ୍ତେ ସେଇଠି ତ ସାଙ୍ଗସାଥି ଥିବେ ଆହୁରି ବଢିଆ ମଜା, ଯୋଉ ସ୍କୁଲ ଦୋକାନ ପାଖରେ ଗୋଟେ ଦୋକାନଟେ ଅଛି ସେଇଠୁ ମାନେ ପିଅନକୁ କହିକି ପଇସା ଦେଇକି ତାଙ୍କଠୁ ମାନେ କୁର୍ କୁରି ଧରିକି ଆଣୁ ସେଇଠି ମାନେ ଖାଇ ପିଇକି ସେଇଠି ମାନେ ମଜା କରୁ ସେଇଠି ତ ମାନେ ଯୋଉ ଗଛଟା ଲାଗିଛି ସେ ଯୋଉ ପେଁ କାଳି ଫୁଲ ପଡେ ମାନେ ସେଇ ଫୁଲଟା ମାନେ ଛିଣ୍ଡେଇ ଦବୁ ଆଣି ନା। ତା ଯୋଉ ମାନେ ଡେମ୍ଫଟା ଲାଗି ସେଇଟା ଛିଣ୍ଡେଇ ଦେଇକିନା ତାକୁ ପେଁକାଳି କରିବୁ ଯେ। ସେଇଠୁ ମାନେ ମେଞ୍ଚେ ଫୁଲ ମୁଁ ଆଉ ଛୋଟ ବେଳେ ଜାଣିନି ମେଞ୍ଚେ ଫୁଲ ଗଛ ତଳେ ପୁରା ବିଛାଡି ହେଇକି ପଡିବ, ମାନେ ପୁରା ଗୋ ମାନେ କହିବାକୁ ଗଲେ ରାସ୍ତାଟା ପୁରା ଫୁଲରେ ହିଁ ମାନେ ପୁରା ସଜା ହେଇଥିବ ଯେ କହିବ ଫୁଲରେ ତମେ ଚାଲିକି ଯିବ ବୋଲି, ଫୁଲ ମୁଁ ପଲିଥିନ୍ ଯୋଉ ଗୋଟେ ନେଇଥିଲି ମୁଁ ଜାଣିଛି ଯେ ବର୍ଷା ହଉଛି ବର୍ଷା ଦିନ ହେଇଠୁ ମୁଁ ଫୁ ପଲିଥିନ୍ ଗୋଟେ ଥର ନେଇକି ପଳେଇଥିଲି ହେଇଠୁ ଆମେ ଫୁଲ ମେଞ୍ଚେ ଯେମିତି ବର୍ଷା ଛାଡିଲା ଫୁଲ ମେଞ୍ଚେ ତୋଳିକି ଆଣିଲୁ ଆଉ ଗୋଟେ ବାଟ ଆସିଲା ବେଳକୁ ସେଇ ପଟ ଦେଇକି ଆସିଲା ବେଳକୁ ସେଇଠି ମାନେ ଗୋଟେ ଗୋଟେ ଜଣଙ୍କର ବାରିଟେ ଅଛି ସେଇଠି ମାନେ କଇଁୟା ଗଛ ବଡ ଟେ ଲାଗିଛି। ସେଇଠୁ ଆମେ କଣ କଞ୍ଚା କଇଁୟା ମାନେ ଖୋଳ ଛଡ଼େଇକି ଖାଇବା ପାଇଁ ତା ଭିତରକୁ ପଶିଯିବୁ ଦେଖିଲେ ଦିନେ ସାର ଦେଖିଲେ କି ଆଉ ଆମେ ପାଞ୍ଚ ଛଅଟା ଖଣ୍ଡ ପିଲା ଆ ସେଇ ଭିତରେ ପଶିକିନା କଇଁୟା ତୋଳୁଛୁ। ସିଏ ହେଠୁ କଣ ଛୋଟ ଟ ଛୁଆ ଘରକୁ ଯିବା ଲେଟ୍ ହବ। ଆଉ ଆ ସେ ସେଠୁ କହିଲେ କି ଆଉ ସିଏ ଆଉ ଏମିତି କହିବେ କି ଯୋଉ କଣ ପାଇଁ ଯାଉଛ ବୋଲି ସେ ସେଠୁ କହିଲେ ମିଛରେ କହିଲେ କି ଆଉ ହେଠି ପିଲେ ଭୂତ ଅଛି ତମେ କେହି ଯିବନି ସେ ଗଛ ଭିତରେ ଭୂତ ଅଛି ହେଲା ଆମେ ଆସିକି ସେଇଠୁ ଘରେ କହିଦେଲୁ ହେଲା। ଯୋଉ କିନ୍ତୁ ମୁଁ ଘରକୁ ମେଞ୍ଚେ କଇଁୟା ଧରିକି ଆସିଥିବି, ଏକରେ ଫୁଲ ବି ମେଞ୍ଚେ ଧରିକି ଆସିଥିବି ମାମାକୁ କହିବି ମାମା ନେ ଦେଖେ ମୁଁ ତୋ ପାଇଁ ବର୍ଷାରେ ଦେଖିଲୁ କେତେ ଫୁଲ ନେଇକି ଆସିଛି କାଲି ଆଉ ଆମ ଠାକୁର ପୂଜା ହବ, କାଲି ଆଉ ଫୁଲ କୋଉଠୁ ଆଣିବୁନୁ। ମାମା କହିଲେ ତୁ କଉଠୁ ଗଛରୁ ତୋଳିକି ଆଣିଲୁ ମୁଁ କହିଲି ନାଇଁ ଗଛ ତଳେ ସବୁ ପଡ଼ିଥିଲା। କହିଲା ଗଛ ତଳେ ସବୁ ଫୁଲ ହାଁ ହାଁ। ଗଛ ତଳ ଫୁଲରେ ସବୁ ଠାକୁରଙ୍କ ମୁଣ୍ଡରେ ଲାଗେ। ଏଇନେ। ଏମିତି ଆଉ।
ଆମର ମୁଁ କଣ କହିଲ? ମୁଁ ଗମେଣ୍ଟ୍ ସ୍କୁଲରେ ପଢୁଥିଲି। ଆମେ ମଜା କରୁ ବହୁତ ସକାଳେ ମତେ କାମ କରିବାକୁ ପଡିବ ବୋଲି ମୁଁ ଗୋଟେ ଛୁଆଟେ ବାହାନା କରିକି ଅଳିଆ ଗୋ ବାକୁ ସ୍ଲୁଲ ଗମେଣ୍ଟ୍ ସ୍କୁଲ ମାନେ ନିଜେ ସବୁ କରିବୁ ପିଲାମାନେ। ଆମକୁ ନିଜେ କାମ କରିବାକୁ ପଡିବନି ମୁଁ ସବୁବେଳେ ଠିକ୍ ପ୍ରେୟାର୍ ହେଲା ବେଳକୁ ଯିବି ମତେ ଝାଡୁ ହାଲୋ। ହାଲୋ।
ହୁଁହୁଁ। ହଁ ହଁ ହାଲୋ ଶୁଣୁଛି।
ମୁଁ କହିଲି। ହଁ ମୁଁ କହିଲି କି ଆଁ ହଁ। ମୁଁ କହିଲି ମୁଁ ବାହାନ କରିକି ସ୍କୁଲ ଗଲାବେଳେ ଏଇ ଯୋଉ ଲେଟ୍ କରିକି ଯାଏ। ମାନେ ମତେ ଅଳିଆ ଗୋଟେଇବାକୁ କି ଝାଡୁ କରିବାକୁ ସ୍କୁଲ ପଡିବନି ବୋଲି। ତାପରେ ସ୍କୁଲ ରେ ଯାହା ପାଠ ପଢା ହୁଏ ତାପରେ ଯୋଉ ଖାଇବା ଛୁଟି ହୁଏ ଆମର ଗଭଣମେଣ୍ଟ ସ୍କୁଲ ତ ଖାଇବା ଦିଆଯାଏ ତାଲେ ଖାଇବା ଦିଆଯାଏ ଯେତେବେଳେ ଆମେ ଟ୍ରେ ଧରି ପୁଣି ଧୋଇକି ଯାଇକି। ଏ ସାଙ୍ଗ ମାନେ ଆଗୁ ଆମେ ସାଙ୍ଗ ମାନ କଥା ହେଇ ଯାଇ ଆମ ସାଙ୍ଗମାନେ ଏଇଠୁ ଏତିକି ଆମ ଜାଗା ଜଣେ ଜାଗା ରଖିବ ଆଉ ସମସ୍ତେ ଧୋଇ ହେଇକି ଆସିବେ ତାପରେ ଖାଉ ଆଉ ଅଣ୍ଡା ପାାଳି ଦିନ ଆମେ ମାନେ କଣ କହିଲ ଏମିତି ଆମକୁ ସିଝା ଅଣ୍ଡା ଖାଇବାକୁ ଭଲ ଲାଗେନି ହେଲା। ଆମେ ପଛରେ ରହିବୁ ଆମେ କଞ୍ଚା ଅଣ୍ଡା ନବୁ ଘରକୁ ଆମଲେଟ କରି ଖାଇବୁ। ଏମିତି ମିଛଟାରୁ ସାରଙ୍କୁ କହିବୁ ସାର୍ ଆମେ ସିଝା ଟା ଖାଇବୁନି ଆମର ଏଇଟା ହେଇଛି ସେଇଟା ହେଇଛି ଆଲର୍ଜି ହୋଉଚି। ଏମିତି ସାରଙ୍କୁ ମିଛ କଥା କହିକି ଆମେ ସାରଙ୍କୁଠୁ କଞ୍ଚା ଅଣ୍ଡା ଆଣ ବାରେ ଘରେ ଆଲ ସରି ଆମଲେଟ କରି ଖାଉ ଆଉ। ଆଉ ତାପରେ ଆଉ ତାପରେ ଆମେ ବେଳେବେଳେ ଆମ ଆମେ ଯେତେବେଳେ ପଢ଼ୁ ତୁ ଆମ ଗାଁ ସ୍କୁଲ ରେ ପାଚୋରୀ ନଥିଲା ହେଲା। ମୁଁ ପା ସେ ନଥିଲା ଖାଇବା ଛୁଟି ହେଲେ କି ଖେଳ ଛୁଟି ହେଲେ ଆମେ ଯିବୁହାରି ଆମ ମାନେ କୋଳି ଗଛ ଥାଏ ଆମ ଗାଁ ଇଏ ପାଖରେ ସ୍କୁଲ ପାଖରେ
ହଁ ହଁ।
ଯାଉ ଭରିି ତାପରେ ଆସିଲା ବେଳକୁ ସାର୍ ବସିଥିବେ ଆସିକିଲା ବେଳକୁ ଆ ଜଣେ ଜଣେ ମାଡ ଖାଇକି ଆସୁ ଆଉ। ଆଉ ଥରେ ଏମିତି ହେଇଛି ମୋ ସହିତ କଣ କହିଲା? ଏ ସମସ୍ତେ ଖେଳୁଛନ୍ତି ମୁଁ ବି ଖେଳୁଛି ତାପରେ ସାର୍ ଆସିନାହାନ୍ତି ଯେତେବେଳେ ସମସ୍ତେ ଦି ଯୁଆଡେ ଦୌଡିକି ପଳେଇଲେ ତାର ମୁଁ ବି ଦୌଡିକି ଗୋଟେ ଜାଗା ଲୁଚି ଗଲି ତାର ସାର ଆସିକି ସାରକାର କହିଲେ ସବୁ ଆସ ସବୁ ଛୁଆ ବାହାରିକି ଗଲେ ସମସ୍ତେ ମାଡ ଖାଇକି ସାର୍ ମତେ ବାଡେଇବ ବୋଲି ମୁ ଯାଉନି ସାର୍ କହିଲେ କୋଉଠି ଅଛୁ ଆସେ ତୁ ଯିବୁ ନା ମୁଁ ଯିବି ତ ଡରିକି ଆସିଲେ ସ ଯୋଉ ଫ୍ରକ୍ ସ୍କୁଲରେ ମିଳିଥାଏ ସେଇ ଫ୍ରକ୍ କୁ ଖାଲି ବାଡେଇଲେ ଖାଲିଢାଡି ହେଇକି ଶୁଭିଲା ମୁ ତ ହ ଆସିଲି ପୁଣି କାନ୍ଦିଲି ତାପରେ ଆମର ସେଇ ସାର୍ ସେଇ ଶୁଣ
ଆରେ ସେମିତି ହେଇଥିଲା ହଁ ଆରେ ଗମେଟ ସ୍କୁଲରେ ସେଇଭଳିଆ ଫ୍ରକ ଥାଏ। ସେମିତିଇ ଢାଇ ଢାଇ କି ଶୁଭେ ଆଉ। ଆଉ ତାପରେ ଅଷ୍ଟମ ସରିଲା ପରେ ଆମେ ହାଇସ୍କୁଲକୁ ଆସିଲୁ ଆମ ଗାଁରେ ହାଇସ୍କୁଲ ନଥିଲା ନବମ ଦଶମ ଆମେ ହାଇ ସ୍କୁଲ ଆସି ତାର ହାଇସ୍କୁଲ ଯେତେଳେ ଆସିବୁ ମୋର ସାଇ କେନ ନଥାଏ। ହେଲା ସାଇକେଲ ନଥାଏ ସମସ୍ତଙ୍କୁ କହିକି ନ ନା ମାନେ ନବମ ଯେତେବେଳେ ପଢିଲେ ସେତେବେଳେ ମୋର ସାଇକେଲ ନଥିଲା। ତାରେ ମୁଁ ସମସ୍ତଙ୍କୁ କହିକି ପୁଅ ପିଲା ଝିଅ ପିଲା ଯାହା ପଛରେ ହେଲେ ବସିକି ଆସେ ତା ନହଲେ ମୋତେ ସାଇକେ ଶିଖି ଆସିଥିଲା ଆଉ ବସେଇ ଆସିଥିଲା। ମୁଁ ଟିକେ ମୋଟି ଅଛି ହେଲଦି ତ ମୁଁ ସମସ୍ତଙ୍କୁ ବସେଇକି ଆଣେ। ଆଉ ଆମେ ଯାହା ସବୁବେଳେ ଟିଫିନ୍ ଖାଇବାକୁ ନେଇଥାଉ ଆମର ହାଇସ୍କୁଲରେ ସେମି ଗମେଣ୍ଟ ଟା ତୁମର ଖାଇବାକୁ ଦିଆହୁଏନି। ଖାଇବାକୁ ଦିଆ ହୁଏନି ଆମେ ନିଜେ ନିଜେ ଖାଉ ମାନେ ଘରେ ବନେଇକି ନେଇଥାଉ। ମୁଁ ଟ୍ୟୁସନ ଯାଏ ବୋଉ ବନେଇ ଦେଇଥାଏ। ତାହେଲେ ତାପରେ ମୁଁ ଆସିକି ସାଙ୍ଗେ ସାଙ୍ଗେ ନିଏ ନହେଲେ ମୋ ଭାଇ ତା ଘରେ ଥିଲା ମୁଁ ଆମର ହଁ ତ ସିଏ ନେଇକି ନହେଲେ ମୁଁ ଯଦି ମୋ ବଉ ଲେଟ୍ କରିଦିଏ ହ ମୋ ଭାଇ ନେଇକି ମତେ ପୁରା ସାଢେ ଗୋଟେ ବେଳକୁ ଖାଇବା ଦେଇକି ଆସିବ।
ହ।
ହଁ।
ତା ଠୁ ପଇସା ଆଣିନ
ଏମତି ଆଉ।
ଆର ମୋବାଇଲ ଟା ରେ ହଁ ମୁଁ ତ ଏଇ ପ୍ରାଇଭେଟ୍ ସ୍କୁଲରେ ପଞ୍ଚମ ଆତେ ନିର୍ସରୀ ରୁ ପଞ୍ଚମ ହାତେ ପଢ଼ିଲି ତାପରେ ଏଇ ଫାଇନାନ୍ସିଆଲ୍ କଣ୍ଡିସନ୍ ଯୋଗୁଁ ପଇସା ପତ୍ର ଯେମିତି ଅସୁବିଧା ହେଲା ହେଠୁ ଏଇ ଗାର୍ଲସ ହାଇସ୍କୁଲ ମାନେ ଯାନିଥିବ ତ ଏଇ ଗମେଣ୍ଟ କିଡୁକୁ ପଳେଇ ଆଇଲି ତାପରେ ସେଇଠୁ ଅଂ ମୁଁ ଚାଲିକି ମାନେ ଯିବା ଆସିବା ହେଲି ଅ ଚାଲିକି ସବୁବେଳେ ସେଇ ଅଷ୍ଟମରୁ ତ ତାପରେ ଦେଖୁଥିବ କୋରୋନା ଭାଇରସ ଜଉ ପସିି ଆଇଲା ଆମେ ଏଠି ବି ସେ ଟେ ଧରିକି ଖାଇବା ପାଇଁ ଠିଆ ହେଇଥିବୁ ଛଅଟା ଯୋଉ ଷଷ୍ଟ କ୍ଲାସ ରେ ଯେତେବେଳେ ଜଏନ୍ କଲି ସେତେବେୁଳେ ମୁଁ ନୂଆ ନୂଆ ଆଉ ମୁଁ କିଛି ଟ୍ରେନ୍ ନେଇନି କିଛି ନେଇନି ଜାଣିଛି ଖାଇବା ଦିଆହଉଛି ଗମେଣ୍ଟ ସ୍କୁଲ ଲଞ୍ଚ ରେ ଖାଇବାକୁ ଦିଆହେଉଛି କିନ୍ତୁ ମୁଁ କିଛି ଥାଳି ଫାଳି କିଛି ନେଇନି ଖାଇବା ପାଇଁ। ହେଠୁ ମୋତେ ଦେଲେକି ଆଉ କହିଲେ ତୁ ଏଇ ସ୍କୁଲରେ ଅଛି ଥାଳି ତୁ ନେଇକି ସେଇଠୁ ଯା ଖାଇବୁ ମୋତେ ଟିକେ ଟିକେ ଅପସ୍କାର ଲାଗିଲା ମୁଁ କହିଲି ନାହିଁ ମୁଁ ଖାଇବିନି ମୁଁ ଟିଫନ୍ ଆଣିଛି ମୁଁ କହିଲି ଯେମିତି ଚୁପଚାପ୍ ହେଇକି ବସିବି ତା ପରଦିନ ସେଦିନ ଆସିିଗିନା ଘରେ ମାମାକୁ କହିଲି ମୁଁ କହିଲି ଆଉ ଜାଣିଛୁ ଖାଇବାକୁ ଦିଆହଉଛି ସ୍କୁଲରେ ଆଉ ମୁଁ କିଛି ନେଇନଥିଲି ଆଉ ତୁ ଯାହା ଟିଫିନ୍ ଦେଇଛୁ ମୁଁ ମୁଁ ସେଇଟାକୁ ଖାଇ ଦେଇେଇଛି ଆଉ ଇପି କରି ଯଉ ନେଇଥିଲି ଇପି ଗୁରା ଖାଇ ଦେଇଛି ଆଉ କହିଲା ହଉ ମୁଁ ତୋ ପାଇଁ ଗୋଟେ ଥାାଲିଟେ କିଣିଦେବି ନହେଲେ ତୁ ନେଇଯିବୁ ଆଉ ଗୋଟେ ଘରେ ଥିଲା ଗୋଟେ ବଡ଼ ଥାଳି ହେଲା ସେଇଟାକୁ ଦେଇଥିଲା। ଆଁ ମୁଁ କହିଲି ନାଇଁ ମ ଏଡେ ବଡ ବଡ ଥାଳି ଗୁରେ ସମସ୍ତେ ନଉନାହାନ୍ତି ସମସ୍ତେ ଛୋଟ ଥାଳି ନଉଛନ୍ତି। ଆମ ଘର ପାଖରେ ଏଇ ଯୋଉ ଫେରିବାଲା ଆସେ ଲୁଗା ନେଇକିନା ଯୋଉ ଜିନଷ ହଁ ସେଇ ସେଇଠୁ ଗୋଟେ ଷ୍ଟିଲ୍ ଥାଲି ଟେ ମୋର କିଣି ଦେଇଥିଲା ସେଇଠୁ ସେଇଟା ମୁଁ ନେଇ ଯାଉଥିଲି
ହଁ ଭଲ ଆଉ।
ହଁ ସେଇଟାକୁ ନେଇକି ଯାଉଥିଲି ସେଇଟା ଏବେ ବି ଅଛି ସେଇଟାରେ ମୁଁ ଏବେ ବି ଖାଉଛି ସେଇ ଥାଳିରେ ଯୋଉ ମାନେ ମୁଁ ଯୋଉ ନଉଥିଲି ଖାଇବା ପାଇଁ ମୁ ଯୋଉ ଦିନ ଭାତ ମାନେ ଡାଲମା ଆମେ ଜଉ ମିଲ୍ ମିକର ହବ ତରକାରୀ ସେଇଦିନ ମାନେ ବେଶୀ ସେଇଦିନ ବେଶୀ ମାନେ ଝଗଡା ମାନେ ମୁଁ ଚାଲ ମୁଁ ଆଗେ ମାନେ ଥାଳି ଟା ବାହାର କରି କ୍ଲାସ ରୁମରେ ଆଗେ ପାଠ ପଢା ହଉଥିବ କ୍ଲାସ ଯୋଉ ରୁମ ମାନେ ସରିବ ତ କ୍ଲାସ ଟା ସାଙ୍ଗେ ସାଙ୍ଗେ- ବେଲ୍ ବାଜିବକି ନାଇଁ ଖାଇବା ପାଇଁ ଜାଣି- ଯଉଟା ରିଶେଷ ଛୁଟି ହେବ ବେଲ ବାଜିବ ହେଠୁ- ଖାତା ବହି ଟା ପସେଇକି ଥାଳି ଟାକୁ ବାହାର କରିକି ମାନେ ମାନେ ଯୋଉ ଡେସ୍କ ଉପରେ ରଖିଥିବୁ- ଡେକ୍ସ ତଳେ ରଖିଦେଇଥୁ ଥାାଲି ଟାକୁ - ଉପରେ ବେଗେ ଥିବ ଆ ଯେମିତି ବେଲେ ବାଜି - ଯିବ ଖାଲିଁ ଠିଆ ହେଇଥିବେ କି ନାଇଁ ସାଙ୍ଗେ ସାଙ୍ଗେ ଯୋଉ ଯିବ ଆଉ ଖାଇବା ପାଇଁ ଆଉ।
ହଉ ଆଉ ହୁଁ ହଉ ମୁଁ ରଖୁଛି ଯାଉଛି।
ହଁ ହଁ ହଁ।